ହ ହ ହୁଁ।
କଣ କରୁଥିଲ କି?
ଏଇ ବସେଇଥିନି ତରକାରୀ ଟା।
କି ତରକାରୀ?
ଏଇ ଡାଲମା ବଘାରିନି, ପୋଟଳ, ଆଳୁ ଭାଜିନି, ଆଳୁ ଭର୍ତା କନି।
ସଇଲାଣି ନା ରୋଷେଇ?
ହଁ ଏଇ ଡାଲିଟି ପକାଳରେ ଥିଲା ଡାଲି ଟିକେ ଏଇ ତରକାରୀ ଟିକେ ତା ଗରମ ହଉଛି।
ଖାଇଲୁନ୍ ନାଁ ହଁ ଖାତ୍ ତୁନ୍ ବେନା,
ହୁଁ
ଟୁ ହଜାର ଏଇନା ଉଠିଲା ପୁଅ ତାର ଏଇନା ଉଠିଲା ଉଠିକି ତାର ଭାଚୁଡା ସେ ଦିନ ପୁଅଟା ଝିଅଟା ଯେମିତି ଦି ତିିନ୍ ଥର ଝା ତା ଗଲେ ମତେ ଡର ଲାଗିଲା ସେ ଚୁଡ଼ା ଘିତି ଆସ୍
ହୁଁ ହୁଁ
ସକାଳୁ ଚୁଡ଼ା ଦେଇଦେନି ଗାଧୁଆବେଳକୁ ଚାରଟା ରେ ଯେମି ଝାଡ଼ା ନ କଲେ ଭାତ ଦେନି ସେ ଚୁଡ଼ା ଗୁଡ଼ା ଥିଲା ବୋ ହେଲା ରା ଏତେ ଚୁଡ଼ା ଆଣିଛନ୍ ଏହା କଣ କରିବି ନଷ୍ଟ୍ ରବ କିଏ ଖାଇବ ମୁଁ ଦଉନ ଭାତ୍ ଯିଦିଇଁଏ ଡବା ରଖ୍ ଦେମିନି କିଛି ନ ନା ଆମେ ଖାଇଦେମୁ
ହଁ ହଁ
ଟୁଣିନୁଣା ଖାଇ ଖୁଆଇଦେମି ଚୁଡ଼ା ଭାତ୍ ଯିଏ ରଖ୍ ତିନି ସେଇ ବଡ଼ ମାହାର କ୍ଷୀର ଦେଇଥିଲେ କ୍ଷୀର ଚୁଡ଼ା ବିସ୍କୁଟୁ ସେଉ, ସବୁ ଗୋଡ଼େଇକି ଏନା ଦେଇକି ଆନି ାଉଛି ଏଇନା ଉଠିଲା ବା ପିଲା
ହୁଁ ହୁଁ
ଆ ମୁଁ ସେଇ ଚୁଡ଼ା ମିଶର ସେଇ ଚୁଡ଼ା ଗଜା ଥିଲା ବୁନ୍ଦିଆ, ସେଇ ଚୁଡ଼ା ରେ ଗ ଗସେ ଦ ବୁନ୍ଦିଆ ମିଶେଇ ଦେଇଛି ଚୁଡ଼ା ମିକ୍ ସର୍ ଦିଟା ମିଶେଇ ଦେଇଛି, ମିଷେଇ ଦେଇକି ମୋର ଖାଇଲିି
ବୋ
ସେ ଗାଧେଇକି ଠାକୁର ପୂଜା କରିକି ଚାହା ପିଇକି ନା ଦେଇ ଘରେ ଯାଇଛି ପିଠା କରି ଦିଏ ମାନସିଏ ଜୀବ ତଥା ନଣନ୍ଦ
ହେ ରଜ ପାଇଁ ଆସିଥିଲା।
ହଁ ଏଇ ଶୁକ୍ରବାର ହଁ ଶାଢ଼ୀ ଯାଇକି ସେ ଦିନ ନିଜେ ନେଇକି ଆଣିଲା। ଆଉ ସ୍ମୁଥ ପାଟ ଶାଢ଼ୀ ଆଣିଛି।
ହୁଁ।
ସତରଶହ ନା ଅଠରଶହ କେତେ ନେଇଛି।
ମୋ ମାଲତୀ ନାନୀ କାଲି ଶାଢୀ ଖଣ୍ଡେ ଆଣିଲ ଯେ ଆମ ଯେମିତି ବ୍ଲାଉଜ ପି ବ୍ଲାଉଜ ଶାଢୀ ଆଣିଥିଲେ ନା ସେଇଭଳିଆ ବ୍ଲାଉଜ ଶାଢ଼ୀଟେ ଆଣିଛି କିନ୍ତୁ ପାଟ କପଡା ଆଉ ବ୍ଲାଉଜ ଟେ ଅଛି ସେଥିରେ ପୁଣି ବ୍ଲାଉଜ ପିସ୍ ବି ଅଛି। ହଁ ତିନି ହଜାର ଟଙ୍କା।
ଯେମିତି ପଇସା ସେମିତି ଜିନିଷ।
ହଁ।
ଆମରି ଭଳିଆ ଶାଢ଼ୀ ଟା ଠିକ ଜଣେ ପିନ୍ଧିଥିଲା ଠିକ ତମର ମୋର ଗୋଟେ ନୀଳ କର ତୁମର ବ୍ଲୁ କଲର ନାହିଁ କି ହଁ। ଏଇ ଦୋଳି ପାଖରେ ଦେଖିନି ଆମ ସାହି ରେ ସେହି ବ୍ଲାଉଜ ସିଲେଇ ହେଇକି ଆସିଛି।
ହଁ। ସେଇଟା ଏଇ ଭୁଲରେ ଆସିବନି ସେଇଟା ଏଇ ବହୁତ ବାହାରୁଛି ଏଇଆ।
ନୂଆ ଡିଜାଇନ୍ ଟା ବାହାରିଛି
ହଁ ସେଇଗୁରା ଆଣୁଛନ୍ତି ବେଶୀ
ହେଲା ସେତେବେଳେ ସେଇଟା ସମସ୍ତେ ନେଇଗଲେ ଆଉ
ହଁ ଅନଲାଇନରେ ବି ସେଇଭଳିଆ ଶାଢୀ ବହୁତ ଅଇନା ଆସୁଛି।
ହଁ।
ଅନଲାଇନ ରେ କମ ପଇସାରେ ବି କ୍ଷିତି ଅଣୂନୁ କାହିଁ ଏଥର କିଣିବୁ ଆହୁରି ଅଧିକ ପଇସା
କିଣିଲେ ଅଧିକ
ହଁ ଏଇ ଯୋଉ ମାନି ଯୋଉ ଶାଢୀ ଟା କଣ ଖରାପ ଲାଗୁଛି ଶାଢ଼ୀ ଟା ଆମ କହିବାକୁ ଗଲେ ଆମର ଅଧିକ ପଇସା ତାର କମ ପଇସା ତା ଅପେକ୍ଷା ଅନଲାଇନରୁ ଘିତିଆଣିବୁ ବଢିଆ ପଇସା।
ଯଦି ଭଲ ନଲାଗିଲା କଲରଠି ଠିକ ନ ଆସିଲେ ପଛେ ରିଟର୍ନ ମାରିଦେବୁ ହୁଁ।
ଅନ୍ଲାଇରେ ଆଣିବ ସବୁଠୁ ଉଁ ବେଶି
ହୁଁ।
ପୁଅ ଟା କଣ କରୁଛି?
ସେଇ ଗାଧେଇକି କଣ ବିସ୍କୁଟ ମା ଗୋଟେ ଦେଲା କଣ ଖାଇ ଆଉ ଅଧା କଣ ଦିଟା ଖାଇଲା ଆଉ ମତେ ଆଣିକି ଦେଲା ମୁଁ କହିଲି ନେଇଜା ଘରେ ରଖିଦବୁ ଖାଇଲା ପୁଣି କଣ ବିସ୍କୁଟ ଟା ନେଇକି ଗାଈ କତିରେ ପକେଇଦେଲା ନା କଣ
ଓ ହୋ। ଏନା ଗାଈ କ୍ଷୀର ଦଉଛି ନା ଭଲ?
ହଁ ସେମିତି ଆଉ।
ଓ ଭାତ ରାନ୍ଧିଚ ନା?
ନାଲ ଗରମ ସେମାନେ ଯିଏ ପଖଳା ଖାଇବା କଥା ଖାଉଛନ୍ତିି, ଯିଏ ଗରମ ଖାଇବା କଥା ଖାଉଛନ୍ତିି। ମା ପଖାଳ ଖାଉନି ଗରମ ଖାଉଛି, ମୁଁ ବି ତ ପଖାଳ ଖାଉନହି ଆଉ। ଥଣ୍ଡା ପାଗ ନହେଲାଣି ପକାଳ ଖାଉନି।
ଖାଲିରେ ଦେହଉ ଗୋଡ ହାତରେ ଖାଇ ବଥା ଲାଗୁଛି ହଉଛି, କିଏ ପଖାଳ ଖାଉଛି।
ସେଟା ସୁ ବର୍ଷା ହେଲା ଥଣ୍ଡା ମଣ୍ଡା
ହୁଁ ମୁଁ ସେଇଥିବା ଖାଉନି ଆଉ ମୁଇ ନା ଅଧିକ ପୁଣି ଖାଇଲେ ପୁଣି କୁଆଡେ ଥଣ୍ଡା ଫଣ୍ଡା ଧରିବ, ଆଉ କୁଆଡେ କଣ ହବ ମୋର କଣ ପାଇମି, ଏ ଖରାପ ପାଗ ହଉଥିଲା ଖାଇ ହଉନଥିଲା, ସେମିତି ଖାଇଦଉଛି। କଣାଗ ହେଲାନି ଖାଲିା ପଖାଳ ଖାଇଲିି ପୁଣିେ ପଡି ଦଉଥିଲି
ହଁ ତଳେ ଖାଇ ଖାଇବାକୁ ଦେଇକି ଆଇନି ଉଠିକି ଖୋଜୁଥିଲା ଆଇ କୁଆଡେ ଗଲା କି ମୁଁ କହିଲି କଣ ପାଇଁ ଖୋଜୁଛୁ କି?
କ୍ଷୀର ଗରମ କରିକି। ମାନେ ଆଇ ନାହିଁ। କୁଆଡେ ଯାଉଛି ମୁଁ ଜାଣିନି ଆସୁ
ଆ ସେ ଜାଣିଛି ଏଠି ଆଇ ଦଉଛି ଆଉ। ଆ ଆମ ଘରେ ଏଇଥିଥିଲା, ମୁଁ ଦିଏଁ ଏଠି ମାମୁ ଘରେ ଆଇ ଦଉଛି, ଖାଇବାକୁ ଭାତ ବାଟିକି ଦଉଛି। ସକାଳେ କ୍ଷୀର ଫୀର ହେଲେ ଗରମ୍ ଦଉଛି ବଡମା ଯୋଉ ବସା କ୍ଷୀର ଟିକେ ଦଉଛନ୍ତି, ସେଏ ଟିକେ ଚା ପଉଛି ଆକୁ ଟିକେ ଦେଇ ଦଉଛି ମୁଁ ତମର ଯାହା ଶୁଖିଲା ଜିନଷ ଖାଇଦଉଛି କ୍ଷୀର ଫିର କିଛି ଭେଦେଇ କି ଖାଉନି। ଆ ଯଉ କ୍ଷୀର ଟିକେ ହେଲା ସେ ଟିକେ ଚା ପାଇଲା ଆକୁ ଟିକେ ଦେଇଦଉଚି।
ଉଁ ହୁଁ।
ମାନେ ଆଇନା ହାଇ ପୁଣି ମୋ ବୋଉ ଆସିଲା ଏଇ ସାଙ୍ଗେ ସାଙ୍ଗେ ତାକୁ କ୍ଷୀର ଟିକେ ଦେଲା।
ତୋ ବୋଉ ଆସିକି ଗରମ କରି ଦିଦି ଗଲା।
ନାଁ। ଏୟା କରିକି ଆସି ସାଇଲାଣି ପିଠା ମୁଁ ଗାଧେଇ ନଥିନି ପା ହଁ ମୁଁ ପା ଗାଧେଇ ନଥିନି। ବଉ କଲାଣି ପିଠା କରିତେ ମୋ ମୁଣ୍ଡ କୁଣ୍ଡଉଥିନି ସେ ଗଲା ମୁଁ ମୁଣ୍ଡ କୁଣ୍ଡେଇ ଗାଧେଇ ଗୁଧେଇକି ଲୁଗାପଟା ଶୁଖେଇ ସିନ୍ଦୁର ଫିନ୍ଦୁର ଲଗେଇ ଖାଇଲିଣି ଆଇଲା। ଏଇ ଦି, ତିନି, ଚାର ଜଣ ମିଶିକି କହିଦେଇଥିବେ କେତେ ସ କେତେ ସମୟ ଲାଗିବକି? ହଁ ହୁଁ। ହଉ ଯଦି ଦେଇ ତା ଶାଶୁ ମୋ ବୋଉ ଆଉ କିଏ ତାର କରିଦେଇ
ଆମର ସିନା ଏଠି କେହି ନାହାନ୍ତି ବୋଲି ଏକୁଟିଆ। ତୁ କରିବୁ ଏ ସବୁ କଥା କରିବୁ। ଆଉ ସେ ଘର କତରେ ହେଇ ଥିନେ କି? କିଛି ନ ହେଲେ କୁନୁ ବଉ ଆସିଲେ କି ଆଉ ଯିଅନ୍ତି ଯୋଉ ଦିଦି ଚାରିଟା କରନ୍ତୁ। ସେ ଆସନ୍ତି ନା ସେମିତି ଆଉ। ଆଉ କି ଆସନ୍ତି ନା କୁନି ବୋଉ ଆସନ୍ତି। ଏମାନେ ତ ସହଜେ ଏଇଠି ବଡ଼ ବୋଉ ତା ଇଏ ଆଉ ମଝିଆ ବୋଉ ତ ତାର ମଠେଇ ଟା।
ହୁଁ ଗାଁ ଭିତରେ ଯେକୌ ଗାଁ ଭିତରେ ଯେକୌଣସି କାମଟା ହେଲା ସମସ୍ତେ ଏଖାରି ହେଇକି ସ୍ତ୍ରୀ ଲୋକ କରିଦିଅନ୍ତି ନା ରାସ୍ତା କଡ଼ରେ ଯିଏ ଏକୁ ଆକୁ ଯେ ହୁଁ। ସେ ବାଧ୍ୟ ହୋଇକି ଏକୁଟିଆ କରିବ। ନା ସାଇ ପଡିଶା ଥି। ନେ କାହାକୁ ଡ଼ାକିବ।
ହଁ।
ଆଉ ସାଇପଡି଼ଶା ନଥିଲେ କାହାକୁ ଡ଼ାକିବ କେରିତେ।
ଆଉ। ଏଠି ଆମର ଏ ସୋଲାର ବସଉଚନ୍ତି।
ମାନେ କଣ ରେସନ କାର୍ଡ ନା କିଣିକିନା?
ଉଁ ମୁଁ ତାଙ୍କ ଘଠି ପଚାରନି ବୋଉ ପଚାନି୍ ବୋ କଲା ଉଁ ଅଳ୍ପ ପଇସା।
ହୁଁ ହୁଁ।
ମୁଁ ପାନିଅ। ତାନେ ରେସନ୍ କାର୍ଡ଼ ରେ। ସେଦିନ ଆସିକି ବର୍ଷ ସେଠିକି ଯାଇଥିଲେ ଫିଟିଂ କରିନଥିଲେ
ହୁଁ
ଏନା ଏନା ସିଏ ଫିଟିଂ କରୁଛନ୍ତି
ହଁ ହୁଁ
ଆଉ ରୋଜି ଘର ବାସୁଚିନା କଣ ହୁଁ ସେ ସାନବାପା ଘରେ ରହି ଜମି
ଆ ସେ ତା ସାନ ବାପାଘରେ ରହିଛନ୍ତି ସିଏ କାଇଁ ଏଠି ବସୁଛନ୍ତି
କିଏ ଜାନା ସାନବାପା ଯଦି ବସଉଥିବ ଶୋଉଛନ୍ତି ତା ଘରେ ହେଇ ସିଏ କିଏ ବା କିଏ ଶୋଉଛନ୍ତି କିଏ ଜନା
ହଁ ପା
ତାଙ୍କୁ ତ ଯାଇ ସାରନ୍ତାନି କେବଳ ଏଇ ବଡାପା ମଲେ ବୋଲି ତା ଅଣସୁଧିଆ ଟା ହେଲା ବୋଲି ଯାଇପାଇଲେନି
ଏ ଛଅ ମାସ ପିଣ୍ଡ ପୁରେଇକି ଯିବେ କାଇଁ ଆଉ
ଓହୋ
ସିଏ ନହେଲେ ଏତଳକୁ ଯାଇ ସାରନ୍ତିନ ନା ଯିବେ ବୋଲି ଘର ପ୍ରଚେଷ୍ଟା ତା ପରଦିନ କରିବେ ବୋଲି ଭାରିଥିଲେ ବଡାପା ମଲେ
ହୁଁ ହୁଁ
ରାମ ତା ମୁନ୍ନା ହୁଁ ହୁଁ ହୁଁ
କଣ ଖାଇଛ
ହୁଁ ମୁଁ ସେଇ ସକାଳେ ଚା ମୁଁ ଖାଇଥିନି ଚୁଡ଼ା ଫୁଡ଼ା ନୁଣି ବିସ୍କୁଟ ଫି ଆହାରେ ବନେଇବା କଲରା ବସି ବସିକି ଆସନି ଆସିଛି ଏନା ସେ ଜାଇ ଫାଇ ସିଝାଇଥିଲେ ଆ ସିଏ ଖାଲି ଚୁଲି ଚିକେନେ କରିଦେଲେ ସଇଲା। ସେଥିରେ ତାଙ୍କ ଟିକେ ଟିକେ କଥାରେ ସାଇଲା ଆମରସିନା ମେଞ୍ଚେ କାଟେ ବାଟେ
ହୁଁ ଆମ ତ କାଲି ସେଇ ନା ସେ ତରକାରୀ କରି ସିନାକେ ଖାଇଲା ଅଳପ ଦିଟା ଫୁ ପୋଟଳ ଜମା ଦିଟା ଆଳୁ
ହଁ ବା ମୁଁ ବା ସେଇ ତାଙ୍କ ପୋଟଳ ଆଳୁରେ ତେଲ ପକେଇଦେଲି ତାଙ୍କ ତେଲ ଅଧିକ ହେଇଗଲା, ହେଲେ ଆମର ବୋଉ ଦିଏ କଲା ବେଳକୁ ପକେଇଲା ବେଳକୁ ହଉନି ମାନେ ଏଇଆ।
ବା କାଲି ଦିନରେ କଣ ରାତିରେ କଣ ପକେଇ ଦେଇଥିଲୁ ହଳଦୀଗୁଣ୍ଡ ଅଧିକ। ଆରେ ଗହିରିଆ ଚାମଚାରେ ମୋ ବୋଉ ବି ବାତି କାଲି ଦିନରେ ବାତି ଦେଇଥିଲା ମାନେ କଣ ହଳଦୀ ଗୁଣ୍ଡ ବାଟି
ମୁଁ ସେଥି ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ତାଙ୍କର ଜାଣିପାରେନି ବା ମୁଁ ସେଇ ପକେଇ ପ ରାଗ ଲଙ୍କାଗୁଣ୍ଡ ତାଙ୍କର ପେସେଇ ପୁସେଇକି ଆଣ ଲଙ୍କା ଫୁଙ୍କା କୁଆଡେ ରାଗ ଫାଗ ଲାଗିବ କଣ ହବ ରାଗ ଲାଗିନି କିଏ ଖାଇବେନି ମୁଁ ଏଥି ପଚାରିବି ବୋଉକୁ ମୁଁ ଜମା ସେମିତି ପକେଇବିନି।
ତ ଖାଲି
ଆମର ସୁନା କିଣା ଲଙ୍କାଗୁଣ୍ଡ ମୁଁ ଆଉ କେତେ ଲଗେଇ ନେଇକି ଯିବି ତଥାପି
ହୁଁ
ଆ ଟିକେ ରାଗ ହେଲେ ମୋ ଭାଇ ଖାଇିବେନି।
ଆମର ଆମର କଣ ଅଛି ର ଲଙ୍କାଗୁଣ୍ଡ ପଡିଛି ଠିକ ଆମର କଣ ପୁରା ଗହିରୀଆଟେ। ସେଟା ଫୁଲ ହେଲେ ବି
କାଲି କାଲି କାଲି ଆମର ଏଠି ସାଢେ ଆଠଟା ବେଳୁ ରୋଷେଇ ସରିଥିଲା। ଶୀଘ୍ର ଗାଧେଇ ପାରୁନି ଗାଧେଇକି ଆସିଲା ସାଢ଼େ ଚାରଟା ବେଳକୁ ସରିଗଲା ଆଜି କଣ ପରିବା ନଥିଲା ଆଉ ଏ ଦଶଟା ମୁଁ ଆସି ରୋଷେଇ ଫୋସେଇ ଦେଖିଲା ଶାଢୀ ଲୁ ସାଢେ ଆଠଟା ଜମାରୁ ହେଇଛି ନା। ହେଲେ ହଁ ଗାଧେଇ ପଇଲେ ଶୀଘ୍ର ରାନ୍ଧିଦେଲେ ସରିଗଲା ଶୀଘ୍ର ଏଇଆଉ। ତାପରେ ମୋ ମା ତାର ଏଇନା କାଟିଦେଲା ମୁଁ ଏଣେ ମସଲା ବାଟଣ କରିଦେଲିି।
ହଁ ସିଏ ଏଇନା ଗୋରୁ ଗାଈ କାମ କରୁଛନ୍ତି ଯିଏ ଫାଙ୍କା ଅଛ ସିଏ କରିଦେଲ କଣ ହଉଛି।
ନା ଆଜିି ବୋଉ ତାଙ୍କର କଣ ଆଳୁ ସିଝେଇଥିଲେ ସେ ଯାଇଛି ମୋ ମା ତାର ପ ତାର କାଟିଥିଲା କାଟିଥିଲା ମୁଁ କରିଦେଲି ସାଙ୍ଗେ ସାଙ୍ଗେ ସଇଲା ଆଉ।
ଆ ସିଏ ହଁ ଗୋରୁ ଗାଈ ଧନ୍ଦା ଏଣେ ସବୁ କାମ କଲା ବେଳକୁ ତାଙ୍କୁ ବ୍ୟଧା ହବନି କି? ଯିଏ ବସିଲ ସିଏ ଦେଲ କଣ ହେଲା?
ତାର ସକାଳୁ ଗାଧେଇକି ଆସିବି କହିବ ଖାଇବି ଖାଇବି ଖାଇବି।
ଆଉ ତୁମ ନନା ଅଛନ୍ତି, ନା ପଳିଲେଣି।
ସାନ ନା ନା ସିଏ ତାଙ୍କ କଥାଠାରୁ କଣ ଅଛି? ଏଦ ଯାଉଛନ୍ତି, ଆଉଛନ୍ତି ତାଙ୍କର କଣ ଅଛି?
ଡେଲି ଯିବା ଆସିବା କରଛନ୍ତି।
ସିଏ କେତେଦିନ ହେଲା ।